ହ ସେଟା
ଶୁଭ ସକାଳ ମ୍ୟାଡ଼ାମ୍, କଣ କରୁଛନ୍ତି ସକାଳୁ?
ସକାଳୁ ଏଇନେ ଏମିତି ବସିଛି ଆଉ ମୋର ଟିକେ କାଇଁ ଲେଗ୍ ଟା ଟିକେ ପେନ ହଉଛି ତ। ସେଥିପାଇଁ କି ବାମ୍ ଲଗଉଥିଲି ଆଉ।
ଆଚ୍ଛା ମାନେ ଏମିତି ସବୁବେଳେ ହୁଏ ନା ଆଜି ହିଁ ହଉଛି?
ସେଇ ଖାଇବା ପିଇଵା ଠିକ୍ ନାହିଁ ତ ଲିରି ମତେ ଲାଗୁଛି ଭିଟାମିନ୍ ସେଇ ଅଇନା କିଛି କମି ବୋଧେ ଥିବ ମତେ ଯାହା ଫିଲ୍ ହଉଚି ଆଉ।
ଆଚ୍ଛା ଭିଟାମିନ୍ସ ମତେ ଲାଗୁଚି ମାମ୍ କ୍ୟାଲସିଅମ୍ ଫୟଲସିଉମ ଟିକେ ଇଏ ହେଲେ ସେମିତି ହୁଏ ବୋଧେ ଆପଣ କ୍ଷୀର ଫିର ପିଉନାହାନ୍ତି। ରା- ତିରେ।
କ୍ଷୀର ଫିର ପିଇବାରେ କିଛି ଅଭ୍ୟାସ ନାହିଁ ତାପରେ ଭାବୁଛି ରେ ମୋର ଗ୍ୟାସ୍ ଫ୍ୟାସ ଏମିତି ଖିରି ଫିରି ବନାଏ ରେଗୁଲାର ଏମିତି କ୍ଷୀର ପିଇବାରେ ସେମିତି କିଛି ଅଭ୍ୟାସ ନାହିଁ ମୋର।
ଆଚ୍ଛା ଆଚ୍ଛା କଣ ପାଇଁ ପଚାରିଲି ନା ମାମ୍ ମତେ ୟାକଚୋଲି ସେ କ୍ଷୀର ଟା ଟୋଟାଲି ସୁଟ କରେନି ମାନେ ଆପଣ ଗୋଟେ ଜିନିଷ ଶୁଣିଲେ ହସିବେ ମୁଁ ଚା ବହୁତ୍ ପିଏ କିନ୍ତୁ କ୍ଷୀରରେ ନୁହଁ। ମାନେ ସେଇଟା ଅମୁଲ ରେ ଆଜ୍ଞା ଯଦି ଗୋଟେ ଗୋଟେ ଗୋଟେ କପ ର ବୋଲି ଅଳ୍ପ ଟିକେ ମୁଁ ପିଇ ଦେଇଥିଲି ସେଇ କ୍ଷୀର ବାଲା ଚା କେବେ ବାହାରେ ତ ମୋ ପେଟ ବଡ ଇନସାଣ୍ଟଲି ପୁରା ଫୁଲି ଯାଇକି ମାନେ ବାନ୍ତି ଫାନ୍ତି ହେଇଛି କି ଦେହ ଖରାପ ତ ସେ ସେଥିପାଇଁ ମୁଁ ମିଲ୍କ୍ ଟା ଟିକେ ଏତେ ଇଏ କରେନି। ଆଉ ଯେତେଲେ କ୍ଷୀରି ବନାଏ
ଅଛନ୍ତି।
କ୍ୟାଲସିୟମ ପାଇଁ ମାମ୍ ସେମିତି ତ ମୋର କେବେ କ୍ଷତି ହେଇନି ମୁଁ ବି ସେଟା ମାମ୍ ଏବେ ଇଏରେ ଅଛି ଯଦି ସେମିତି କେବେ ହେଲା ଫିଉଚର୍ ରେ କଣ ଟା କରିବି। ମତେ ଲାଗୁଛି ମାନେ କ୍ଷୀରକୁ ଛାଡିକି ତ ଆଉ ସବୁ ଜିନିଷ ବି ତ ଖାଇବ ନା ବହୁତ ସାରା ଜିନିଷ ଥିବ କ୍ୟାଲସିୟମ ମିଲେଟରେ। ନହେଲେ ଟ୍ୟାଵ୍ ଲେଟ ଖାଇବା ସେଇଟା ତ ମାମ୍ ମାନେ ହସ ପନିର୍ ଖାଇ ହଉଛି ଆଉ ଦହି ଖାଇ ହଉଛି ହେଲେ କ୍ଷୀର ଟା ପଟିକୁଲାର ନେଲା ମୁଁ ମାନେ ଚା ଟିକେ ପିଇଲେ ବି ମାନେ ପେଟ ଫେଟ ଇଏ ହେଇଯାଉଛି।
ଆପଣ ତାହେଲେ ଗାଈ କ୍ଷୀର ପ୍ରୋବ୍ଲେମ ଅଛି ନା ଯେକୌଣସି କ୍ଷୀରରେ।
ନାଇଁ ଗାଈ କ୍ଷୀର ହଉ ସେ ପ୍ୟାକେଟ୍ କ୍ଷୀର ହଉ ମାନେ ଯୋଉଟା ହେଲେ ବି ସେଇଭଳିଆ ପୋ
ସୋୟା ସୋୟା ମିିଲ୍ କେକ୍ ଆଣି ନହେଲେ ଟ୍ରାଇ କରୁନାହାନ୍ତି।
ମୁଁ ମାମ୍ ସେଗୁଡା କେବେ ଟ୍ରାଏ କରିନି ଆ ମୋର ତ ସେ ଅମୂଲ୍ୟ ରେ ହେଇଯାଏ ଆଉ ସେତେବାଟ ମୁଁ ଆଉ ଯାଇନି।
ଆଉ ଖିରି ପୁଣି କେମିତି ବନାନ୍ତି।
କ୍ଷୀରୀ ମାମ୍ ମୁଁ ସେଇଆ କହୁଛି ପୁରା ଅମୁଲ ଆଉ ମିଲ୍କ ମେଡ ଯୋଉ ଆସେ ତାକୁ ମିକ୍ସ କରିକି ହିଁ ବନାଏ।
ହଉ ହେଲା ବହୁତ ବଢିଆ କଥା।
ହଁ ସେଇଟା ଅଜବ କଥା ମାମ୍ ଆଉ ଗୋଟେ ଗୋଟେ ଜିନିଷ ବି ସେମତି ଅଛି ମାମ୍ ଦେଖିଲିନି ସେମିତି ସମସ୍ତେ କୁହନ୍ତି କି ଅ ଯେହେତୁ ମୁଁ ଟିକେ ମାନେ ୱେଟ ଅ ଅଛି ତ ସମସ୍ତେ କହନ୍ତି ତମେ ସକାଳୁ ଲେମ୍ବୁ ଆଉ ଇଏଟା ପିଅ ୱେଟ୍ କମିବ ଇଏ ସିଏ ତ ମୁଁ ତାଙ୍କୁ ସମସ୍ତଙ୍କ କଥାରେ ପଡିକି ମଝିରେ ଗୋଟେ ଦିନ ପୁରା ଟ୍ରାଏ ମତେ ମୁଁ ଜାଣିଛିି ମୁଁ ଲେମ୍ବୁ ସୁଟ କରେନି। ହେଲେ ପିଇବା ଷ୍ଟାର୍ଟ କଲେ ଗୋଟେ ଦିନ କିଛି ଲାଗିଲେନି ସେମିତି। ମୁଁ କହିଲି ହଁ ସେମିତି ପେଟ ଫୁଲୁ ପଛକେ କିଛି ମୁଁ କରିବିନି ସେମିତି ଭଲ ହେଇଯିବ ଆଉ। ସେ ତାପରେ ଯେ ତେଳେ ରେଗୁଲାର କଲି ପୁରା ଏକ୍ଟେଡ ହେଇକି ମାନେ ଦେହ ଖରାପ୍ ମାନେ ପୂରା ଏକ୍ସେସ ହେଇଗଲା। ଯୋଉଥିପାଇଁ କି ଦଶ ଦିନ ମେଡିସିନ ଖାଇ ଆଜ୍ଞା।
ଜିରା ପାଣି ବି ଆପଣ ଟ୍ରାଏ କରନ୍ତୁ ମତେ ଲାଗୁଛି ଜିରା ପାଣି ଟା ହେଲ୍ପଫୁଲ ହେଇପାରେ।
ଜିରା ପାଣି ନା ଆଚ୍ଛା ମ୍ୟାଡାମ ମୁଁ ତ ଏଟା ଶୁଣିଥିଲି ଯେ ବଟ୍ କେବେ ଟ୍ରାଏ ତ କରିନି। ଅ ଦେଖିବେ ମ୍ୟାଡ଼ାମ ସେଇଟା ନହେଲେ କରିବେ ଆଉ ସେଇଟା ହିଁ ଗୋଟେ ବାକି ଅଛି।
ଲେମ୍ବୁ ମହୁ ପାଣି ନା ଖାଲି ଲେମ୍ବୁ ପାଣି କରନ୍ତି ପିଅନ୍ତିନି।
ମାମ ସମସ୍ତେ କହିଲେ କି ଗରମ ପାଣି ରେ ଲେମ୍ବୁ ଆଉ ମହୁ ସେଟା ଇଏ ଏତିକି କରିବ।
ସେଇଟା ମୁଁ ବି ବହୁତ ଆଗରୁ ଶୁଣିଛି କିନ୍ତୁ ତାର ନା କିଛିଟା ସାଇଡ ଇ ସେଇଟା ଯେମିତି ଗାଇନିଂ ପ୍ରୋବଲେମ୍ ହେଇପାରେ ଆଉ କଲର ସ୍କିନ୍ କଲର ଚେଞ୍ଜ ହେଇପାରେ ଏମିତି ସବୁ ମୁ ଶୁଣିଛି ମୁଁ ବି କଲେଜ ଟାଇମରେ
ଆଜ୍ଞା ମାଡ଼ାମ କୁହନ୍ତୁ କୁହ।
ମୁଁ ବି ମ୍ୟାଡ଼ମ୍ କଲେଜ ଟାଇମ୍ ରେ ସେମତି ହେଲଦି ନଥିଲି ଜାଣିଚ ଯେତେବେଳେ ଏଡଲ୍ଟ ସେ ନା ଯାହା ଗୋଟେ ଶୁଣିବେ ମାନେ ସେଇଟା ଗୋଟେ ହେଇପ ତ ମୁଁ ବି ସେମିତି ସେ ସବୁ ଜିନିଷ ଟ୍ରାଏ କରୁଥିଲି ଗ୍ୟାସ ଫ୍ୟାସ ପାଇଁ ଏଇ ସବୁ ଜିନିଷ ତାପରେ ଆମ ଯୋଉଠି ରହୁଥିଲି ସେ ଲାଇନ ର ଜଣେ କହିଲେ ସିଏ ବି ସେମତି ଟିକେ ଅବଶ୍ୟ ଏଜ୍ ଥିଲା ତାଙ୍କୁ ତ ସିଏ ସେଟା ହଉଚି ତାଙ୍କର ବେ ଗୋଟେ ବେ ସେ ବୋ ଥିଲା ସିଏ ଏକ୍ସାଇଟେଡରେ ସେମତି ପିୟା ଆରମ୍ଭ କଲେ ତାପରେ ତାଙ୍କ ଦେହ ସିରିଏସ ହେଇଗଲା। ତାପରେ ଗାଇନୀଙ୍କି ଦେଖ ଡକ୍ଟରଙ୍କୁ ଦେଖେଇଲେ ତାପରେ ତାଙ୍କର ବହୁତ ପଇସା ଖର୍ଚ୍ଚ ହେଲା। ତେଣୁ ଆମେ ବି ବହୁତ କମ କି ଅନ୍ୟମାନଙ୍କର କଥାରେ ପଡି ବହୁତ କିଛି ଜିନିଷ ଟ୍ରାଏଦଉଚେ ଯେ ଆମେ ଚିନ୍ତା କରେ ସେଟା ଆମ ପାଇଁ ଭଲ ହବ କି ନାହିଁ ବୋଲି।
ଆଜ୍ଞା ମ୍ୟାମ୍ ତ ଆଉ ଗୋଟେ କଥା କଣ କହିଲେ ମ୍ୟାମ୍ ଯାହା କଥା ବି ଆପଣ ଶୁଣିବେ ତ ସିଏ ସେଟାକୁ ଏତେ ଜଷ୍ଟିଫାଇ ଏତେ ଇଏରେ କହିବେ କି ନାଇଁ ତାଙ୍କର ହେଇଛି। ତ ସେଇ ଟାଇମ ରେ କଣ କହିଲ ଗୋଟେ ମାଇଣ୍ଡ ଅବଶ୍ୟ ସେତେ ମାନେ ହଣ୍ଡେଡ୍ ପରସେଣ୍ଟ ତ ଠିକ ମାନେ ରାଜି ହୁଏନି କି ନାହିଁ ସେଟା ଠିକ୍। ହବ ହେଇଯ ବୋଲି ହେଲେ ବି ଯେହେତୁ ଆମେ ଦେଖୁଛେ କି ନାଇଁ। ଅ ମାନେ ତାଙ୍କର ହେଇଛି କାଳେ ଆମର ହେଇଯିବ ଗୋଟେ ଟ୍ରଷ୍ଟ ପଳେଇ ଆସେ। ସେଇଥିପାଇ ଆମେ ମାନେ ସେଇ ଜିନିଷ ଟା ଟ୍ରାଏ କରୁ ଦେନ୍ ଯାହା ହୁଏ ଆଉ।
ଆଉ ଗୋଟେ ସବୁଠୁ ବଡ କଥା କି ମ୍ୟାଡମ୍ ଏକ୍ସରସାଇଜ ବହୁତ ଇମ୍ପୋଟାଣ୍ଟ କରିବା। କିନ୍ତୁ
ସେଇ ମାମ୍ ସେଇଟା ହିଁ ତ ପ୍ରୋବ୍ଲେମ୍ ନା କି ଯୋଉ ଜିନିଷ ଟା ଦରକାର ଆମ ପାଇଁ ଆମେ ସେ ଜିନିଷ ଟା କରିପାରୁନେଇ କିନ୍ତୁ ଯେହେତୁ ଅ ମାମ ବାହାରେ ମାନେ ଏ ଏମିତି ଜବ୍ ଲାଇଫି ଯେହେତୁ ଚାଲିଚି ମାମ୍। ସକାଳୁ ଉଠିକି ଆଗ ଚିନ୍ତା ହଉଛି କି ଆମେ ଲଞ୍ଚ କଣ ବନେଇବା ବ୍ରେକ ଫାଷ୍ଟ ମାନେ ବନେଇବା ଘର ମାନେ ଟିକେ କାମ ରଉଛି ତାକୁ କୁ ସାରିବା ଦେନ୍ ଆସିକି ଏ ସବୁ ଏକ୍ସସାଇଜ ଏ ଏଟା ସେଟା ଆ ମାମ୍ ସେରା ସବୁ ମାଇଣ୍ଡରେ ପଳଉଛି। ସେଥିପାଇଁ ଆମେ ସବୁ ଆଜ୍ଞା ମ୍ୟାମ୍।
ଉ ମାନେ ସ ସବୁ ସଇକି ଆମର ଏବେ ଗୋଟେ ସେସନ ହେଇଥିଲା କିଛି ଦିନ ତଳେ ତ ସେଠି ଏମିତି କିଛି ଡିସକସନ ହେଇଥିଲା ସେ କହୁଥିଲେ ନିଜର ସେଲ କେୟାର ଅକ୍ଟିବିଟିସ ଆମେ କଣ କରୁଚି ତ କିଛି ଜଣ କହିଲେ ଯେ ଆମେ କିଛି କରୁନୁ ଏସବୁ ଜିନିଷ ତାପରେ ଆସିଲେ ଯେ କାହିଁକି କରୁନେ ତ ଏମିତି
ଆଜ୍ଞା।
ହୁ ଆମେ ବେଳେ ବେଳେ ଆମ ନିଜ କଥା ଚିନ୍ତା କରୁନା କିନ୍ତୁ ଅନ୍ୟମାନଙ୍କ କଥା ଚିନ୍ତା କରୁ ଅନ୍ୟମାନ। ତୋ କଥା ବିଷୟରେ ଅଧିକ ଭା ବୋଉ କୁହେତ ସେଇ। ଟା ବି ମୋ ପାଇଁ ଗୋଟେ ରିଜିନ ହେଇଥାଇପାରେ କିମ୍ବା ଅଳସ ଆମେ ଗୋଟେ ହେଇଥାଇପାରେ।
ଆଜ୍ଞା ଆଜ୍ଞା ହଁ ସେଇଟା ତ ମ ମାମ। ତାପରେ ବି ଯେହେତୁ ମାନେ ଆ ଗୋଟେ ଟାଇମ ଯେତେବେଳେ ମାନେ ଆମ ଅଫିସ ର ଟାଇମ ଯେତେବେଳେ ସରିଯାଏ ମାଡ଼ାମ ମୋ କଥା କହୁଛି। ତାପରେ ଗଲା ପରେ ଏତେ ଟାଇଡ ଲାଗିକି ଇଚ୍ଛା ହୁଏନି କି କିଛି ବନେଇକି ଖାଇବା ପାଇଁ। ହେଲେ ବି ବନେଇକି ଖାଇବାକୁ ପଡେ ତ ଲାଗେ କି ନାଇଁ ମୁଁ ଟିକେ ସଫିସେଣ୍ଟ ରେଷ୍ଟ ନେବି ସଫିସେଣ୍ଟ ଶୋଇବି। ଚା ତା ଚକରରେ ଟିକେ ସକାଳୁ ପୁଣି ଉଠିକି ସେଇ କାମ ହିଁ ତ ଲାଗିବ ନା। ହଁ ମତେ ଲାଗୁଛି କଣ କହିଲି ଯେହେତୁ ଏତେ ଇଏ ତା ମାନେ ଚାରିଆଡେ କାମ କରୁଛି ସବୁବେଳେ। ତ ଟାଇମ ତ ହୁଏନି ଆଉ ସେ ଜିନିଷ ଟା ଆମେ ଜାଣିଛେ କି ଏକ୍ସରସାଇଜ କଲେ ଏଇ ଜିନିଷ ଖାଇବା। କଣ୍ଟ୍ରୋଲ କଲେ ହବ କିନ୍ତୁ ସେ ଜିନିଷ ଆମେ ଯେହେତୁ କରିପାରୁନେ। ସେଥିପାଇଁ ଏ ସବୁ ଅ ଯୋଉ ସବୁ ଛ ମାନେ ସର୍ଟ ତିଆରି କେମିତି ହେଇ କରିହେଇଯିବ। ସେଇ ଚକରେ ଆମେ ଲେମ୍ବୁ ପାଣି ପିଇବା ମହୁ ପାଣି ପିଇବା ସବୁ ଟାଇମ ରେ ଡ୍ରିଙ୍କସ ଟ୍ରାଏ କରୁଛି ଆଉ।
ତାପରେ ଆଉ ଗୋଟେ କଥା ମାଡ଼ାମ ଟାଇଟି ବି ଆମେ ଇଏକରିବା ଆମେ। ହୁଏତ ଆମେ ଭାବୁଥିବା ଆମେ ବେଶୀ କ୍ୱାଣ୍ଟିରେ ଖାଉନେ କିନ୍ତୁ ବେଶୀ କ୍ୟାଲୋରିୀ ବାଲା ଖାଇବା ଯେହେତୁ ଖାଉଥିବା। ସେଥିରେ ବି କିଛି ବେନିଫିଟ୍। ହବନି ତମେ ଗୋଟେ ଛୋଟବେଳେ ଗୋଟେ ଷ୍ଟୋରି ଶୁଣିଥିବେ ମୋ ବାବା ଥରେ କହୁଥିଲେ। ଯିଏ ଗୋଟେ ଲୋକ ଓଜନ କମେଇବା ପାଇଁ ଚାହୁଥିଲା ତ ସେ ଡକ୍ଟରଙ୍କ ଙ୍କୁ ଯାଇକି ଦେଖାଗଲା ଯେ। ତୁମେ ମାନେ କେତେ‌ ଆମ୍। ଆମ୍‌ ଯେ ମୁଁ ସାର କେମିତି ୱେଟ ଲସ କରିବି ତ ଡକ୍ଟର ସଜେଷ୍ଟ କରିଥିଲେ। ପଚାରିଲେ ତମେ କେ କଁ ଖାଉଛ ନା ରୁଟି ଖାଉଛ କେତେଟା ଖାଉଛ ନା ମୁଁ। କୋଡିଏଟା ଖାଉଛି ଠିକ ଅଛି ତମେ କୋଡିଏ ଟାରୁ କମେଇ ଦେଇେ ପନ୍ଦରଟା କର। ତ ସେ ଏଇଠୁ ପନ୍ଦରଟା ଯାଇକି ପୁଣି ଦେଖା କଲା ତା ପରେ ଠୁ ପୁଣି କମିଲାନି ପୁଣି ଏମିତି ହେଇ ହେଇ। ପାଞ୍ଚଟା ଗୋଟେ ପର୍ଯ୍ୟନ୍ତ ମଧ୍ୟ ସେ ରୁଟି ଗଲା ତ ଡକ୍ଟର ଚିନ୍ତା କଲେ। ଆରେ ତୁମେ ଗୋ କୋଡିଏ ଟାରୁ ର ଗୋଟେ ରୁଟି କତିରେ ହେଲଣି ତଥାପି କାଇଁ ତମର ୱଟ୍ ଲସ ହଉନି। କାହିଁକି ନା ମ୍ୟାଡାମ ଜାଣିଛନ୍ତି ଫନି ଜିନିଷ କଣ ଥିଲା ସେ ଗୋ ଗୋଟେ କେଜି ରେ ହିଁ ବନଉଥିଲା ରୁଟି ଗୁଡାକୁ। ଗୋଟେ କେଜି ଟାକୁ ସେ କମେଇ ପାରୁ ନ କମାଉ ନଥିଲା ଗୋଟେ କେଜି ରେ କୋଡିଏ ଟା ଗୋଟେ କେଜିରେ ଦେନ ଦେ ପନ୍ଦରଟା। ଦେନ୍ ଲାଷ୍ଟ ଗୋଟେ ରୁଟି ଖାଉଥିଲା ପୁଣି ଗୋଟେ କେଜିରେ।
ଆଛା ଆଛା ଆଛା ହେଲେ ମ୍ୟାମ୍ ମୁଁ ସେଟା ବୁଝି ପାରିନି କି ଆକ୍ ତୁ ଯେମିତି କ୍ୟାଲେର ଯୋଉ ଜିନିଷ ଟା କାଉଣ୍ଟ କେମିତି କରିବ।
ସେଇଟା ଧୀରେ ଧୀରେ ଟିକେ ଉଁ ଆଁ ଅଭ୍ୟାସ ହେଲେ ଆମେ କରିବା ଦେଖନ୍ତୁ ଆମେ ତ ଏମତି ନର୍ମାଲି। ଜଙ୍କ ଫୁଡ ଯୋଉ ଗୁଡାକ ନୁଡୁଲସ୍ ହେଲା ଆମର ପିଜା ହେଲା। ସେଗୁଡା ତ ବହୁତ ହି କ୍ୟାଲୋରି ଅଛି ଏଗୁଡା ସମସ୍
କିନ୍ତୁ ମ୍ୟାାମ ଦେଖନ୍ତୁ ଯେତେ ବେଳେ ଆପଣ ଯାଉଛନ୍ତି ଜିନିଷ ଟା କିଣିବା ପାଇଁ। ଅ ତ ଦେଖୁଛନ୍ତି ପଛ ପଟେ। ସେଠି ତ ନେଟ ୱେଟ ଲେଖା ହେଇଥାଏ କେତ କଣ ଅଛି ସବୁ ଲେଖା ହେଇଥାଏ। ସେମିତି ଯଦି ଲେଖା ହେଇଥାନ୍ତା କି ଏଇ ଜିନିଷଟାର ଏତିକି କ୍ୟଲୋରୀ ଅଛି ବୋଲି। ସେଇଟା ଗୋଟେ ବେନିଫିଟ୍ ହଅନ୍ତା କି ହଁ ଆମେ ଜାପାରନ୍ତେ ମୁଁ ଏଇଟା ଗୋଟେ ଖାଇଲି ମାନେ ଏତିକି କ୍ୟାଲୋରି।
ତା ପାଇଁ ଏବେ କିଛି ଟା ଇନଷ୍ଟୃମେଣ୍ଟ ଆସିଲାଣି କି ବେଟର କି ଆମେ ଏମତି କରିପାରିବା। ଯେ ଗ୍ରୀନ ଲିପ୍ ର ଭେଜିଟେବୁଲ୍ସ ସୋୟାବିନ ଆପଣ ଭେଜିଟେରିଆନ୍ ନା ନନ ଭେଜିଟେରିଆନ୍।
ନା ନା ମୁଁ ସେଇଟା ତ ପ୍ରୋବ୍ଲେମ ନା ଭେଜିଟେରିୟନ ହେଇକି ବି ଏତେ ୱଟ କାଇଁ ବଢୁଛି ମୁଁ କିଛି ବୁଝିପାରୁନି। ଏମିତି କଣ ଖାଇଦଉଛି ମୁଁ ସେଇଟା ହିଁ ଜାଣିବା ପାଇଁ ଚାହୁଁଛି।
ଆମେ ବି ଫାଷ୍ଟ ଫଡ ହେଲା ଅଏଲି ଫୁଡ ହେଲା। ତ ଡିପ୍ ଫ୍ରାଏ ଯୋଉଡା ହଉଥିବ ସେଗୁଡା।
ମାମ୍ ଫାଷ୍ଟ ଫୁଡ ଭିତରେ ମୁ ଯଦି କହିବି ଆପଣଙ୍କୁ। ମୁଁ ବୋଧି ଗୋଟେ ୱନ ଅ ହଁ ଗୁପଚୁପ ମୁଁ ଖାଏ ମୁଁ। ଚାଟ୍ ଏମତି ବେଳେ ବେଳେ ଆଉ ମୋର ଫାଷ୍ଟଫୁଡ ଖାଇବା କିଛି ନାହିଁ। ଯଦି କେବେ ଇଛା ହେଲା ଟୁ ଉଇକ୍ସ ଥରେ ମୋମୋ ଖାଇବା ବାସ ସେତିକି ଫାଷ୍ଟ ଫୁଡ୍ ଭି ତରେ ମୋର ଏସବୁ ହିଁ ଯାଉଛି।
ହୁଁ ଅଏଲ ଯଦି ଖାଇବାରେ ବେଶୀ ୟୁଜ୍ କରଥିବେ। ମାନେ ଘରେ ଆପଣଙ୍କ ଯୋଉ ଲଞ୍ଚ କିମ୍ବା ଡିନରରେ ସେମତି ହେଇପାରେ।
ଆଛା ସେଇଟା ବି ଗୋଟେ ଇ କଜ ହେଇ ଥାଇପରେ ଆଛା ମାମ୍ ମୁଁ ସୁଗାର ବି ଛାଡି ଦେଇଛି। ଇଏ ସୁଗାର ଖାଉଛି ଜାଗରି ପାଉଡର ଖାଉଛି ସେଟା ବି କଣ ଛାଡିବା ପାଇଁ ପଡିବ କି।
ସିଏ କିନ୍ତୁ ଦେଖନ୍ତୁ ହୁଏ ତ କିଛି ଚେଞ୍ଜେସ ଆପଣଙ୍କ ଭିତରେ ହେଇଥିବ ଯୋଉ ଟା କି ଆପଣ ଏବେ ଜାଣି ପାରୁନାହାନ୍ତି। କିନ୍ତୁ ସେଇଟା ଧୀରେ ଧୀରେ ବି। କାମ ଦବ ଏବେ ମୁଁ କାଲି ଜଣଙ୍କଠୁ ଶୁଣିଲି ସେ ଆକ୍ଚୁଆଲି।
ଆଜ୍ଞା।
ମୋର ଜଣେ ସ୍ପିରିଚୁଆଲ ଇଏରେ ଯାଇଛନ୍ତି ତ ସେ କଣ କହ ପୁରା ଭେଜିଟେରିୟନ ଏମିତି କି ୱିଦାଉଟ୍ ଓନିଅନ ଗାର୍ଲିକ ହିଁ ମାନେ ଖାଇବା ସେ ଖାଆନ୍ତି। କିନ୍ତୁ ତାଙ୍କର ମଧ୍ୟ ଏବେ ହଠାତ୍ କିଛି ଇଏ ବାହାରିଲା ତ ପେଟ ପେନ୍ ହେଲା ଏସବୁ ଜିନିଷରେ ଜଣାପଡ଼ିଲା ଯେ ତାଙ୍କର ଲିଭର ଅଛି ତ ସେ ତ ନନ ଭେଜ ଖାଉନାହାନ୍ତି ମାନେ ତାଠୁ ବି ପିଆ ଶୁଣ ବି ଖାଉନାହାନ୍ତି କିନ୍ତୁ ଏତେ କୋଡଲେ। ତ ଫାଷ୍ଟ ଫୁଡ ଏମତି ଏମତି କଣ ଖାଇ ଦଉଛନ୍ତି ତ ଯାହା ଫଳରେ କି ଏଇ ଗୋଟେ ଏମିତି ଏସୁଆର ହେଇସିଲା ତ ସେଥିପାଇଁ ଯେ ଆମ ଟିକେ କେୟାରଫୁଲ ରହିବା ଦରକାର ମୁଁ ବି ବହୁତ ଫାଷ୍ଟ ଫୁଡ ମ ଖାଉଥିଲି ଆଉ ଏବେ କମେଇଛି। କିଛିଟା ମୋର ତ ହେଲ୍ଥ ଇସ୍ୟୁ ଏମିତି ବି ଅଛି। କିନ୍ତୁ କିଛିଟା ନିଜକୁ ମ୍ୟାନେଜ କରିବା।
ଆପଣଙ୍କୁ ଜଣା ପଡୁଛି ମାନେ କିଛି ଚେଞ୍ଜେସ୍?
ଚେଞ୍ଜେସ୍ କଣ ଦେଖନ୍ତୁ ଯେତେବେଳେ ଏବେ ମୁଁ ଭେଜ ହିଁ ଖାଉ ଯେତେବେଳେ ନନ୍ ଭେଜ୍ କହୁଥିଲୁ ବହୁତ ସାରା ଜିନିଷ ଟ୍ରାଏ କରୁଥିଲି ବହୁ ଜା ବହୁତ ଜାଗାରେ ଏମିତି ସବୁ କହୁଥିଲି ତ ଯାହା ହ ହୁଏ ତ ସେଇଟା ଅନହେଲଦି ଖାଇବା ହୁଏ କିନ୍ତୁ ହୁଏତ ମୁଁ କଣ କରୁଥିଲି ଯେହେତୁ ଇଜିଲି ମିଳି ଯାଉଥିଲା ତ ମୁଁ ସେଇଟା ବହୁତ ହି ଖାଇଦଉଥିଲି କିନ୍ତୁ ଏବେ
ଅ ମାନେ ପ୍ରୋବ୍ଲେମ କହୁଛି ସେଇଟା ଯେହେତୁ ଆମ ପାଖରେ ଟାଇମ୍ ନାହିଁ ତ ଆମେ ସବୁବେଳେ କୋଉଟା ଜଲଦି ହେଇପାରିବ କୋଉଟା ସର୍ଟ ରେ ହେଇପାରିବ ସେଇଥିପାଇଁ ଆମେ ବୁଝିପାରୁନି ମାନେ କୋଉଟା ନ୍ୟୁଟ୍ରସନ କି କୋଉଟା ପ୍ରୋଟିନ କୋଉଟା ଫାଇବର କଣ କିଛି ଜଣା ପୁନି ବା ସେଇଟା ଜଲଦି ହେଇଯିବ ତ ଆମେ ବନେଇ ନେଇେଇ ପାରିବା ୟା ପାଇଁ ଖାଇବା ସେଥିପାଇଁ ମତେ ଲାଗୁଛି ମୋ ୱେଟ୍ ବଢି ବଢି ଚାଲିଛି।
ଆଉ ଆମେ ଯଦି ହେଲଦି ବ ଖାଇବା ବନେଇବା ବା ଖାଇବା ତା ପାଇଁ କି ଆମକୁ ପେସେନ୍ସ ଅ ମୁଁ ତ ଗୋଟେ ଜାଗାରେ ଶୁଣିଥିଲି ଆମେ ଖ ଖାଦ୍ୟକୁ ନା ମାନେ ପୁରା ଲ କେୟାର ଯେତିକି ଦବା ସେଇଟା ଆମ ପାଇଁ ମଧ୍ୟ ଭଲ ହବ ଆମେ କହିବା ଜଲ୍ଦି ଜଲ୍ଦି ହ ଛାଳ ଘାଣ୍ଟି ଦିଉ କରିଦୁ ଏମିତି ଗ ତାକୁ ଯଦି କମ ଟାଇମ ଦବା ତ ତାର ଯୋଉ ବେନିଫିଟ ଆମକୁ କମ ମିଳିବ। ଆମେ ଯେଳେ ବନେଇବା ଟିକେ ଆଉ ଗୋଟେ ଏମତି ବି କୁହାଯାଏ ଯେତେ ଆମେ କୁଲ ମାଇ ହ ଜ ମୁରେ ଖାଇବା ବନେଇବା ସେ ଖାଇବାର ସୋ ଡେ ରହିଯାଏ ବୋଲି ଏମତି ମୁଁ ଶୁଣିଛି।
ଆଛା। ଠିକ୍ ଅଛି ମ୍ୟାଡ଼ାାମ ମୁଁ ଆପଣ ଯାହା ଯାହା କହିଲେ ସେ ଜିନିଷ ଟ୍ରାଏ କରିବି। ହଉ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ମ୍ୟାମ୍ ଥାଙ୍କ ୟୁ।
ଥ୍ୟାଙ୍କ ୟୁ ମ୍ୟାମ୍।